ହେଲୋ।
ରନ୍ଧାବୀ ହଁ ଶୁଭୁଛି ନମସ୍କାର।
ଆଜ୍ଞା ନମସ୍କାର ଆଉ ଅନ୍ଧ ବିକାଶ ସ୍ୱାସ୍ଥ୍ୟ କିପରି ଅଛି ଆପଣଙ୍କର?
ହଁ ଭଲ ଅ ଅଛି ଆଉ ତମର କେମିତି ଅଛି?
ହଁ ମୋର ସ୍ୱାସ୍ଥ୍ୟ ଭଲ ଅଛି।
ଆଉ କଣ ଖା କରୁଛ?
ଏଇ ଏଇ ଖାଇକି ଆସିଲି ଆଉ।
ହଁ ମୁଁ ଭାଇ ଜା ଏବେ ଖାଇକି ଆସିକି ଏଇ ଟିକେ ବାଡିରେ ବସିଛି ଆଉ ଏ ଗାଈ ପଶି ଯାଉଛି ତ ବାଡିରେ। ହଁ ସେଇଥିପାଇଁ ଟି ଟିକେ ଅନେଇଛି ଆଉ ଛୁଆ ପିଲା ନାହାନ୍ତି କେହି ସବୁ ଯାଇଛନ୍ତି ବିଦ୍ୟାଳୟକୁ।
ଓହୋ।
ମୋ ଶାଶୁ ଟିକେ ଖାଇକି ସେ ଗଡେଇ ତଡେଇ ହେଲେ ମୁଁ କହିଲେ ହଉ ତମେ ଗଡେଇ ତଡେଇ ହଉଥାଅ ମୁଁ ବାଡ଼ିରେ ସେ ଟିକେ ଅଣେଇଛି ଆଉ ଘଣ୍ଟେ ଖଣ୍ଟେ ବାଡିରେ ଗାଈ ପଶି ଯାଉଛନ୍ତି। ଖରା ଦିନ ଗାଈ ଫିଟେଇ ଦେଇଥିଲେ ଅଷାଢ଼ ମାସ ଆସିକି ହେଲାଣି ସେ ଗାଈ ବାନ୍ଧୁ ନାହାନ୍ତି ହଁ ସେ ଗାଈ ଗୋରୁ ପା ପଶି ଯାଉଛନ୍ତି ନଗେଇଥିଲି ଦିଟା ଅ ଭେଣ୍ଡି ତଳି ପକେଇଥିଲି। ଏ ଭେଣ୍ଡି ତଳିର ପଶିକି ସବୁ ଗୋଡ ଖୁଡାରେ ସବୁ ଦଖଲ କରିଦେଇଛନ୍ତି। ଖରା ହଉଛି ଗଛ ଟା ଧାଉାଉଁଳି ଯାଇଛି। ଚାରିଟା ହେଲେ ଟିକେ ପାଣି ଦେବି।
ଏଇ ଯୋଉ ଆମ ଏଇ ଯୋଉ ଆମର ଯୋଉ ଜର ଥଣ୍ଡା ଅ ଯାହା ବି ହଉଛି ଯୋଉ ରୋଗ ଯୋଉରା ସିଜନ୍ ଚେଞ୍ଜ ହେଲେ ଯୋଉ ହୁଁ। ମାସ ଆସ ଯୋଉ ସରିଲା ସରିଲା ବେଳେ ଯୋଉ ଉଁ ରୋଗ ଗୁରା ଆମର ଯୋଉ ହଉଛି। ସେଥିପାଇଁ କଁ ଘରୋଇ-ଘରୋଇ ଉପଚାର କଣ କଲେ ହୁଅନ୍ତା?
ଏଇ ବେସି ଏଇ ଛୋଟ ଛୁଆଙ୍କ ପାଇଁ ଏଇଖୁନା ଭାରି ଟିକେ ବିପଦ। ଏଇ ଛୁଆ ଆରା ମାନୁନାହାନ୍ତି। ଇ ଏଇ ପାଣି ଫାଣି ହଉଛନ୍ତି ଏଠି ସେଠି ଯୋଉ ପାଣି ପିଇ ଦଉଛନ୍ତି ଥଣ୍ଡା ହଉଛି। ଏଇ ଥଣ୍ଡା ହେଲେ ଆମେ ତ ଔଷଧ ଫୋଷଧ ଯଦି ଆଣିକି ଦବ ସିଏ କଣ ଖାଇଦେବେ ଭଲ ହେଇଯିବ ସ୍ ଯୋଉ ଫୁଣି ଚାରି ଛଅ ଦିନି ଯିବନି ଫୁଣି ବାହାରିବ। ତା ଅପେକ୍ଷା ଏଇ ବାରିରେ ଯୋଉ ତୁଳସୀ ଗଛ ହେଇଥିବ ସେଇ ତୁଳସୀ ଇ ଇଁ ତା ପତରରୁ ଅଗ ଅଗରୁ ଏତେ ଖଣ୍ଡେ ପତର ନେଇ ଆସିବ। ଉଁ ମୁଠେଇ ଖଣ୍ଡେ ଆଣିବ ତା ଦେହରେ ଅଦା ଟିକେ ଦେଇ ଦେଇକି ଛେ ଚି ଦବ ଛେତି ଦେଇକି ଚୁପୁଡ଼ିକି ତା ରସକୁ ଉହା କରଦବ। ଏଇ ଛୋଟ ଛୁଆ ଯୋଉ ଚାମୁଚାରେ ଖାଉଚନ୍ତି ମ ସେଇ ଚାମୁଚାରେ ରି ଚାମୁଚ ଖଣ୍ଡେ ମିଶେଇଦବ ଯଦି ଘରେ ମହୁ ଥିବ। ମହୁ ଟା ପକେଇଲେ ଥଣ୍ଡା କାଟିବ ସେ ମହୁ ଟିକେ ଗୋଳେଇଦବ। ତୁଳସୀ ପତ୍ର ଟା ଟିକେ ରାଗ ରାଗ ନାଗେନାଇ ଛୁଆ ରା ପିଇବାକୁ ଭଲ ପାଆନ୍ତିନି। ସେଇ ତୁଳସୀ ପତରରେ ପୁରା ସେଇ ମୁହୁକୁ ଚୁ ଗୋଳେଇ ଦବ ଟିକେ ଗୋଳେଇ ଦେଇକି ଛୁଆଙ୍କୁ ଦି ତିନି ପାନେ ଦେଇ ଦବ ଏଇ ସକାଳୁ ଖାଲି ପେଟରେ ସନ୍ଧ୍ୟା ବେଳେ ଟିକେ ଖାଲି ପେଟରେ।
ଆଜ୍ଞା।
ଦେଇଦବ ଭଲ ଜର ଫର ହେଲେ ତମେ ସବୁ କଁ ଦଉଚ ତମ
ଜର ହେଲେ ଏ ଅତ୍ୟଧିକ ଜର ହେଲେ ତ ଉ କିଛି କରିହବନି ଡାକ୍ତରଖାନା ନବାକୁ ପଡିବ। ଅ ସେମିତି ଜର ଯଦି ଘରେ ହୁଏ ଅ ଗରମ୍ କ୍ଷୀରରେ ହଳଦୀ ପ କେଇ ଦିଆ ହୁଏ ନହେଲେ
ସିଙ୍ଗଡ଼ାହାଡ଼ ଗଛ ଜାଣିଚ ନା ସିଙ୍ଗଡ଼ାହାର ଗଛ। ସେଇ ପତରରୁ ଅଗ ଅଗ ପତରରୁ ସାତ ଆଠ ଟା ଆଣିକି ତାକୁ ସେମିତି ବାଟି ଦବା ସେ ଗୋଟେ ଗୋଟେ ଜର ନଥାଏ ଚୋରା ଜର ହେଇକି ରୁଏ। ସେ ଚୋରା ଜର ହେଇକି ପାଙ୍କର ଖାଲି ଘୁମେଇକି ବସିବେ ଯାହା ଦବ ଖାଇବେନି ବାନ୍ତି ମାନ୍ତି ହବ ପିତ ବାନ୍ତି। କିଏ କୁହନ୍ତି ଡାଣିଆ ହେଇଛି କିଏ କହିବ ଦୁଷ୍ଟିଆ ନାଗି ଯାଇଚି। ଆଉ ଆମେ କଣ କରିବା ଡାଣିଆ ଦୃଷ୍ଟିଆ ହେଲେ ସିନା ଦେହ ପା ଖରାପ ହେଲେ ମେଡିକାଲ କି ଡା କ୍ତରଖାନା କି ନବ ଆଗେ ଯୋଉ ବୈଦ ଥିଲା ଏ ଝାଡି ଫୁଙ୍କି ଦୋଉଥିଲା ଛ ବା ଝାଡ଼ିଝୁଡ଼ି ହୋଇକି ବସୁଥୁଲେ। ଏବେ ତ ସେମିତି କରିପାରିବାନି ଏଇ ଘରରେ ଯୋଉ ଔଷଧ ଜାଣିଥିବା ଏଇ ତୁଳସୀ ପତ୍ର ଯେମିତି ଦେଇଦେଲେ ଥଣ୍ଡା ଛାଡି ଯାଉଚି ଶିଙ୍ଗରା ହାଡ଼ ପତର ଦେଇଦେଲେ ଦି ତିନି ପାନେ କି ଛୁଆଙ୍କର ଜର ଛାଡିଯିବ ଯଦି ଆମେ କିଛି ଜାଣି ପାରିବାନି ହଁ କଣ ଛୁଆ ଡରା ଚମକା ହେଇଥିବେ। ଏ ବାରିରେ ଥିବ ଦୟଣା ପତର ସୁଜୁନା ପତର ଏଇରାକୁ ନେଇକି ଝାଡି ଝୁଡି ଦବ। ଛୁଆ ଟିକେ ଭଲ ଅ ତାଙ୍କ ଦେହ ଭଲ ନା ଗିବ ଉଠିକି ବସିବେ ଆଉ ବେଶୀ ଯା ହେଇଥିବ ଆଉ ନହେଲେ କଁ କରିବା ଏଇ ଦୟଣା ପତର ଗୋଟେ କଁ ମିଳୁଚି ତାକୁ ଆଣିକି ଇକି ବାଡିରେ ବି ସମତେ ନଗଉଚ ଆମ ଆଡେ ତ ନାଇଁ ମୁଁ ଶୁଣି ଥିଲି ତମର ସାଢେ ଅଛି କି? ହଁ ସେଇଥିରେ ଝାଡି ଝୁଡି ଦବ। ଆରଙ୍କର ଆରେ କୋଉ କୁହ ତ ଡାଣିଆ ମାଣିଆ ସେମିତି ହେଇଥାଏ। ସେ ଆଗେ ଥିଲା। ଦାଣିଆ ଆଉ। କଣ ଖାଇଛ ଝିଅ?
ଏଇ ଖାଇଥିଲି ଭାତ ଆଳୁ ଭଜା। ଆଉ ଆଳୁ ଭର୍ତା ଖାଇଥିଲି ଆଉ।
କୁନ୍ଦୁରି ଭଜା ସେଇଟା ବହୁ ଭଲ ନାଗେନା? କୁନ୍ଦୁରୁ ଆମର ବାରିରେ କୁନ୍ଦୁରି ଅଛି ବା ଭଉ ପୁଣି ଟିକେ ଭଏଯେ ସୁୁବୁଛି। ଆଳୁ, ସାରୁ ରେଡୁଓ ବାଜୁଛି କି?
ହଁ ଯୋଉ ମୋର ମା ଦେଖୁଛନ୍ତି ଟିଭି। ସେଇଠୁ ଶବ୍ଦ ଶୁବୁଥିବ।
ଅ ଏ ରେଡୁଓ ଆଗେ କେଡେ ସୁନ୍ଦର ଗୀତ ଦଉଥିବ ତାକୁ କାନରେ ଦେଇକି। ମୁଣ୍ଡ ଉପରେ ଧୋଇକି ଶୋଇ ପଇଲେ। ନିଦ ନାଗିବ ବଢିଆ ସବୁ ଦୂର ଦଶା ଶୁଣିପାରୁଥୁବ। ଆଉ ଏଇ ଛୋଟ ଛୁଆ କହିଲେ ଏଇ ଟିକେ ଦେଖି ଚାହିଁକି ଏଇ କନା ଟିକେ ଅସାର ମାସ
ଏବେ ତ ସବୁ ଦୂରଦର୍ଶନ କୁ ଛାଡି ଦୂରଦର୍ଶନ ଦେଖିଲେଣି ଏବେ ଆଉ କି ରେଡିଓ ଦେଖୁଛି
ନାଲେ ଆମର ଗୋଟେ ରେଡୁଆ ଅଛି। ତ ସେ ଦୂରଦର୍ଶନ କଣ ହେଇ ବାହାରୁଛି ଟି ଭି ମିଭିି କଣ ଦେଖୁଛନ୍ତି। ଆଉ ସେଇ ଘରେ ତ ଆମର ନାଇଁ ଏଇ ରେଡୁଓ ଟିଏ ଅଛି ବଜେଇଦେଲେ ଟିକେ। ଏ ଏଇ ଘଁ ଘଁ ହଉଛି କେ ଯେତେବେଳେ ତା ସାଉଣ୍ଡ ଶୁଭୁଛି ଖରାପ ହେଇଗଲା। ସଜାଡିବାକୁ ନେଲା ବେଳୁକୁ ଆଉ ବଜାରରେ ସଜାରୁ ନାହାନ୍ତି ଲୋ। ପଚାରିନି ଏଇଗରା କୁଆଡେ ଆଉ ଆଣିଛ ତାର କିଛି ମିଳୁନାଇ ଯନ୍ତ୍ର।
ହଁ। ହୁଁ।
ଆଉ ମାୟା କୁହ ଲୋ କଣ କହୁଛ? ହଁ
ଆଉ ଆ ଅ କଣ କହିଲ ଭଉଣୀ?
ମାମୁଁ କହିଲା ତମ ଆଡେ ଯୋଉଁ ଛୋଟ ଛୋଟ ଛୁଆ।
ଆଜ୍ଞା।
ଏଇକନା ଅଙ୍ଗନବାଡି ଯାଉଛନ୍ତି ନା?
ହଁ ଅଙ୍ଗନବାଡି ଯାଉଛନ୍ତି।
ଅଙ୍ଗନବାଡିରେ ଏଇ ଦିଦି ମାନେ ଭଲ ନାଚ ଗୀତ କରୁଛନ୍ତି ଛୁଆଙ୍କର ଭାରି ଖୁସି
ହୁ।
ସକାଳ ହେବେ କହିବେ ଆମେ ଅଙ୍ଗନବାଡି ଯିବୁ ଗୋଟେ ବେଗ ଧରିବେ କହିବେ ଅଙ୍ଗନବାଡି ଯିବୁ ଅଙ୍ଗନବା ବାଡିରେ ଆମେ ଖାଇମୁ ଭାତ ଡାଲି କୋଉଦିନ ଅ ଡା ଯଦି ଯଦି ରୋଷେଇ ବାସ ନ କରୁଛନ୍ତି ଗୋଟେ ଗୋ ଅଣ୍ଡା ଧରେଇକି ଛାଡି ଦଉଛନ୍ତି।
ହଁ ଆଜ୍ଞା।
ତାଙ୍କର କଣ ଗୋଟେ ଖୁସି ପାଠ ପଢନ୍ତୁ କି ନାଇଁ ମଜା ଖୁସି କରିକି
ହଁ ସେଇ ସେ ପ୍ରଥମେ। ଶିକ୍ଷା ଶିକ୍ଷା ଟା ପରିବାରରୁ ଶିକ୍ଷା ଯ ପରିବାର ର ସେ ଖାଲି କଣ ଘରେ ରହିକି ଶିଖିପାରିବି! ଦି ଚାରିଟା ଛୁଆଙ୍କ ସହିତ ସେ ମିଶିଲେ ଜାଣିପାରିବେ ଆମେ ବାହା ର ବାହାର ଦୁନିଆ କଣ ଦେଖ ଦେଖିପାରିବେ ଜାଣିପାରିବେ ଯିବା ଆସିବା ବେଳେ ବହୁତ ଜିନିଷ ଦେଖିବେ ଗଛ ଲତା କ୍ଷ ଇତ୍ୟାଦି ଆ ବହୁତ ଜିନିଷ ଦେଖିବେ ଗାଡି ଗାଡି କୁ କେମିତି କ୍ର ସେ ଆ ଆଡେଇ ହେଇ ଆସିବେ ସେ ଟା ଶିଖି ପାରିବେ।
ଘରେ ଯେତେ ବି ଆମେ ମା ଭଉଣୀ ତାକୁ ଯେତେ ବି ପଢେଇଲେ।
ଶୁଣନ୍ତିନି କ
ହୁଁ ସେଇଥିପାଇଁ ଛୁଆଙ୍କ ସାଙ୍ଗରେ ମିଶିଲେ ଖେଳିଲେ ଜାଣିଲେ ସବୁ ଘରେ ଆସିକି। କହିବେ ଯେ ହେଇ ଆମେ ଏଇ ପୁଅ ଆମକୁ ଏଇଆ କହିଲା କି ସେ ଝିଅଟା ସାଙ୍ଗ ହେଇଥିଲି ସେ ପୁଅ ଟା ସା ଙ୍ଗ ହେଇଥିଲି ତା ମା ବା ଏଇଆ କଇଲା ତା ବୋଉ ଏଇଆ କଇଲା।
ଅ ବା ପକ୍ଷୀ। ଅ ପଶୁ ଏଗୁଡିକ ଦେଖିକି ସେ ଆସିଲେ ତାପରେ ତାଙ୍କୁ ବି ଖୁସି ଲାଗିବ।
ହଁ। ଆଉ ଯଉ ରି ହଁ ବା ମୋରି ସାନ ପୁଅ ଟି ଅଙ୍ଗନବାଡି ଯାଇ ତୁ ଆସିକି କହିବ ମା ବୋଉ ଲୋ ବୋଉ ଆଉ ଅଙ୍ଗନବାଡ଼ି ଦିଦି କଇଚନ୍ତି ଆଉ ମତେ ଓଜନ କରିଲେ ମୁଁ ଆଜି ଏତିକି କିଲେ ହେଇଚି। କାଲି କହିଛନ୍ତି ମତେ ବିକିଦେବେ। ହସିଲେ ସବୁ ଛୁଆରେ ଓଜନ ଦିଦି ବା ତମକୁ ଦେଖୁଛନ୍ତି, ତମେ ଠିକ ଓଜନ ହେଇଛନା ନାଇଁ ଅଛନା ନାଇଁ ତମକୁ
ସିଏ ଯାହା ମୁଣ୍ଡରେ ପୁରଇଲେ ସେଇଟା କହିବେ ସେ ଆଉ।
ସୁବୁଆ ତାଙ୍କର। କହିଲେ ଆଜି ଆସିକି କହୁଛି ଆଉ କାଲି ମୁଁ ଅଙ୍ଗନବାଡି ଯିବିନି। ଦିଦି କହିଲେରି ମୁଁ ଓଜନ କରିଦେଇଛନ୍ତି ମୋତେ ବୋଧେ କାଲି ବିକିଦେବେ। ଆଲେ ବିକିବେ କାହିଁକି ତୁ କହିଲି ନା ନା ତତେ ବିକିବେନି। ତତେ ଦେଖୁଛନ୍ତି, ତୋ ଦେହ ଠିକ ଓଜନ ଅଛି ନା ନାଇଁ, ତୋ ସ୍ୱାସ୍ଥ୍ୟ ଭଲ ଅଛି ନା ନାଇଁ।
କରିଛନ୍ତି ପିଲାମାନଙ୍କୁ ଦ-ଗର୍ଭବତୀ ମହିଳାଙ୍କୁ ଉଁ
ଦଉଛନ୍ତି ଅଁ ହଁ ଅଣ୍ଡା, ଛତୁଆ ଖଜିରି କୋଳି, ମୁଢି, ଚୁଡ଼ା ନା ଯୋଉ ସୁଜି।
ସୋଲା ଆଉ କୋଉଠି ବିକୁଛନ୍ତି କିଶୋରି ବାଳି
କିଶୋରୀ ବାଳିକାକୁ ଦଉଛନ୍ତି। ସରକାରି ତ ଏବେ ସବୁ ଯୋଜନା କରିଦେଲାନି। ଗର୍ଭବତୀ ମା, ପ୍ର ତୁତି-ମା କିଶୋରୀ ବାଳିକା, ଅଙ୍ଗନବାଡି ଛୁଆ, ସ୍କୁଲ ରେ ପଢୁଥିବା ଛୁ ପୁଅ ଝିଅ, ଆମ ଆଡେ ଏତେ ନଥିଲା। ଏବେ
ସରକାରି କେତେ ପଇସା ଖର୍ଚ୍ଚ କରୁଛି ପିଲାମାନଙ୍କ ପଛରେ।
ସେ ଚାହୁଁଛନ୍ତି ସବୁ ଛୁଆ ବଡ଼ ହୁଅନ୍ତୁ ଚାକିରି ବାକିରି କରନ୍ତୁ।
ହୁଁ ହେଲେ ଏ ପିଲାମାନେ ସିନା ପଢିଲେ, ଏବେ ତ ସବୁ ଶିଖିଲେଣି ସେ ଆଉ ପାଠ ପଢା ପ୍ରତି ଆଉ ଧ୍ୟାନ ଦଉନାହାନ୍ତି।
ହଁ ଏ ଛୁଆ କଥା, ଛୁଆ ବି ନ ଦେଖିଲେ ବି ଆମେ ତାଙ୍କ ସାଙ୍ଗରେ ନାଗି ନାଗିବା ଦରକାରେ ଙ୍କ ଦିଦି ଛାଡିବା ଦରକାରେ। ନଛଡେଇଲେ ସିଏ ବା
ହଁ ତାଙ୍କ ପାସାରେ ସିଏ ଯଦି ମୋବାଇଲି ଏଇ ଯୋଉ ଶହିତ ଆଟାଜ ହେଇଗଲେ, ଆଉ
ଆଉ କଣ ମାନିବେ। ପାଠକୁ ମନ ଦେବେ ନେଇ, ଇଏ କରିବେ।
ସେଇଟା, ଶୋଇଲା ବେଳେ ସେଇଟା
କହିବେ ଖାଇଲା ବେଳେ ଦେଖେଇଲେ ଆମେ ଖାଇ ଶୋଇଲା ବେଳେ ଆମେ ଦେଖିଲେ ଶୋଇମୁ, ଆଗେ କଣ ମା ମାନେ ଶୋଇଲା ବେଳେ ଗପ କହୁଥିଲେ ଛୁଆ ବଢିଆ ବାଗେରେ ଶୋଇ ପଡୁଥିଲେ ତାଙ୍କ ମୁଣ୍ଡରେ ଟିକେ ଆଉଁସି ଦଉଥିବେ କହିବେ ଉକୁଣି ଦୁଉଁଦୁଁ ନିଖି ଦଉଛୁ କହିଲେ ଛୁଆଙ୍କର ମୁଣ୍ଡରେ ହାତ ମାରିଦେଲେ ଭଉଣୀ, ଆଉ
ପର ଟିକେ ଡାକିଲେରି କିଏ। ଆଉ ତମର, କଥା ଆଉ ଟିକେ ହେଇଥାନ୍ତି। ଆଉ ମୁଁ ଫୋନ କେତେବେଳେ କରିଲେ, ନହେଲେ ତମେ ଫୋନ କ ରିଲେ ଆମେ କହିବା ଏଇ ଛୁଆ ମାନଙ୍କ କ ଆଲୋଚନା ହବା। ଆଉ ଏବେ ରଖ ଆପଣ, ହଉ।
ଆଜ୍ଞା ନମସ୍କାର।
ହଁ ହଁ ନମସ୍କାର।